ଉଁହ
ହାଲୋ।
ଆଜ୍ଞା ସାଙ୍ଗ କଣ କରୁଚ?
ଏଇ ସାଙ୍ଗ ବସିଛି ଆଉ ତମେ କଣ କରୁଛ?
ନାଇଁ ମୁଁ ଏଇ ବସିଚି କଣ କରିବି?
ଆଉ ଛୁଟିରେ ରଜ କେମତି ଗଲା କଣ କଲ କୁଆଡ଼େ ଗଲ କୁ
ବହୁତ ଭଲ ଗଲା ରଜ ବହୁତ ଭଲରେ କଟିଲା ତମର କେମତି କଟିଲା ସାଙ୍ଗ?
ମୋର ତ କଣ କହିବି ଆଉ ମୋର ଏଥର ଭଲରେ କଟିନି।
କାଇଁ କଣ ପାଇଁ?
ରଜରେ ତ ମୁଁ ମେଡ଼ିକାଲରେ ହଁ ଉ ଘରେ ସେମତି କିଛି ମଜାମସ୍ତି କିଛି
ମେଡିକାଲ୍ ରେ କଣ ହେଇଥିଲା କି ଯାଇଥିଲ କଣ ପାଇଁ?
ଗୋଟେ ଅସୁବିଧା ଥିଲା ଯାଇଥିଲି ଆ
ନୂଆ ଡ୍ରେସ୍ କରଥିଲ ନା?
ନୂଆ ଡ୍ରେସ ତ ହେଇଥିଲା ସବୁ ବାଖୀ ଘରେ ଥିଲା। ମୁଁ ପିନ୍ଧିନି।
ପୋଡ଼ ପିଠା ଖାଇଚ ନା ନା ଖାଇନା?
କିଛି ସାଙ୍ଗ କିଛି ଖାଇନି ତମେ?
ହଁ ମୁଁ ତ ଆମର ତ ପିଠା ପିଠି ହବନି ଆମର ବଡ଼ ବାପା ଜଣେ ହଁ ମାନେ ଚାଲି ଯାଇଚନ୍ତି ତାଙ୍କର ବର୍ଷିକିଆ ଯାଇନି ଆର ମାଷରେ ବର୍ଷିଆ ହବନି ଆମନ ଯୋଉମାନେ ଗାଁରେ ବନ୍ଧୁବାନ୍ଧବ ସବୁ ଦେଇଥିଲେ ସେଇ ଥୁରୁ ଟିକେ ଖାଇ ଦେଇଛି। କିଏ ଆଉ? ଯେମିତି ହେଲେ ରଜ କାଟେଇ ଦେଲେ ହେଲା ଆଉ ଆମ ତ ଓଡିଆ ପରମ୍ପରାରେ ରଜ ମେନ ଝିଅ ମାନଙ୍କର ଆଉ ରଜରେ ଦୋଳି ଖେଳିଛ ନା ଖେଳିନ।